ହ୍ୟାଲୋ ଆଜ୍ଞା ଭାଉଜ ପ୍ରଣାମ।
ହଁ ପ୍ରଣାମ୍।
କଣ କରୁଛନ୍ତି?
ମୁଁ ଏଇଠି ବସିକି ସେଇ ଟାସ୍କ କରୁଥିଲି। ହୁଁ।
ଦେହ ଭଲ ଅଛି?
ହଁ ହଁ ଦେହ ଭଲ ଅଛି।
ଆଉ ଖିଆପିଆ ସରିଲାଣି?
ହଁ ଖାଇସିଲୁଣି କେତେବେଳୁ।
ଉଁ ହୁଁ ଆଉ କଣ ଖାଇଥିଲ?
ଏଇ ଭାତ ତ ଖାଇଥିଲୁ ଆଉ ଏ ଲଞ୍ଚ ଟାଇମ୍ ରେ ଆଉ କଣ ତମର ଏବେ ସଲାନା?
ହଁ ଆମର ସରିଲାଣି କେତେବେଳୁ।
ହଁ ଅଁ। କଣ ଏବେ କରୁଚ ପଢୁଚ?
ହଁ ମୁଁ ଏଇନା ପଢୁଚି।
ଉ ହୁଁ କଣ ପଡୁଚ?
ଫରେନ୍ସିକ୍ ସାଇନ୍ସ କରୁଚି।
କଣ୍ଟେ?
ଫରେନ୍ସିକ ସାଇନ୍ସ କରୁଚେନ୍ତି।
ଓହୋ। ମାନେ ସେଇଥିରେ କଣ କଣ ଅଲଗା କଣ କିଛି ବିଷୟରେ ପଢା ହବ ନା କଣ ଏଠି?
ହଁ ଫରେନସିକ ସାଇନ୍ସ ମତଲବ ଇନଭେଷ୍ଟିଗେସନ ଜାଣିଥିବେ? ଆ କାହାକୁ କିଏ କେମିତି ମାରିଲା ମାରିଥିଲେ ତାକୁ ସେ କେମିତି ମାରିଲା ତା ବଡି ପାର୍ଟ କେମିତି ଇନଜୋରି ହେଲା ଏଇରାକ ସବୁ।
ସେଇ ବିଷୟରେ?
ହଁ ହ୍ୟୁମନ ସାଇଣ୍ଟିଷ୍ଟ ବିଷୟରେ।
ଆଚ୍ଛା। କୋଉଠି ପଢୁଛ?
ସେଞ୍ଚୁରିଆନ ୟୁନିଭର୍ସସିଟି।
ଓହୋ ହୁଁ। ଆଉ ଏବେ କଣ ସେଠି ଅଛ ନା ଗାଁକୁ ଆସିଛ?
ଏବେ ଆମେ ପତିଆରେ ରହୁଛୁ ନା ତ ମୁଁ ଆଗରୁ ହସ୍ ଲେ ରହୁଥିଲି ତ ତାପରେ ସେଇଠୀ ଟିକେ ଖାଇବା ପିଇବା ଠିକ ସେ ହେଲାନି ତ ଏବେ ଘରୁ ପଟିଆରୁ ଯାଉଛି।
ଯିବା ଆସିବା କରୁଥିବ ଆଉ, କେତେ କିଲୋମିଟର ତମ କଲେଜ ରୁ?
ସେ ପନ୍ଦର କିଲୋମିଟର ପନ୍ଦର କିଲୋମିଟର ହେଇଯାଉଛି ବସ୍ ଯାଉଛି ନହେଲେ ବେଳେବେଳେ ଟ୍ୟାକ୍ସି କରିଦେଇ ଯାଉଛି ହେରି ଆଉ।
ଓହୋ।
ହଁ ନହେଲେ ବେଳେବେଳେ ଏଟେ ଯଦି କୋଉ ସାଙ୍ଗ କି ଯାଉଥିବ କି ତା ସହିତ ପଳଉଛି ଆଉ।
ଆଜ୍ଞା। ହୁଁ। ହଷ୍ଟେଲରେ ଖାଇବା ପିଇବା ଭଲ ହେଲାନି।
ନାଇଁ ପା ସେଠି ଟୋଟାଲି ଖାଇବା ପିଇବା ଭଲ ହେଲାନି।
ହ୍ୟାଲୋ।
ଆଜ୍ଞା ଆଜ୍ଞା।
କଣ କହିଲ ହଁ ହଁ ଶୁଭୁଛି କୁହ?
ହଁ। ଆ ସେଠି ଜମା ଜମା ବି ଖାଇବା ପିବା ଭଲ ହେଲାନି, ମାନେ ଶୋଇବା ବି ଠିକ ହେଲାନି। ଆଉ ସେଠିକି ଖାଇବା ବି ହେଲାନି ପୁଣି ଏଇ ବାଥରୁମ ଯେହେତୁ ସେ ବାଥରୁମ୍ କୁ ପନ୍ଦର ଜଣ ଯିବେ ସକାଳୁ ଉଠକୁ ପନ୍ଦର ଜଣ ଯିବେ ଆଉ ତ ଅମ୍ ଇନ୍ଫେସନ ମୋର ହେଇଯାଇଥିଲା ମଝିରେ ତ ଆଉ ରହିଲିନି ସେ ଯାଇକି ବି ଗଲେ କି ସେଠ ଆଉ ରହନି ତୋ ଦେହ ଖରାପ ହଉଚି।
ହଁ। ସେ ଇନଫେକ୍ସନ ହେଲେ ତ ବହୁତ ଟାଇମ୍ ଲାଗିଯିବ ଭଲ ହେବାକୁ।
ହଁ।
ହଷ୍ଟେଲ ହେଲେ ଏଇଆ ଆଉ
ହଷ୍ଟେଲ ହେଲେ ପଢିବା ତ ସୁବିଧା କିନ୍ତୁ ଖାଇବା ପିଇବା ଶୋଇବା ତ ସୁବିଧା ନୁହେଁ।
ହୁଁ ସେଇଟା ହଉଛି ପ୍ରୋବେଲମ ନିଜ ଘରେ ଯେମିତି ପରିଷ୍କାର ମାନେ ପରିଷ୍କାରରେ ରୋଷେଇ ଆମେ କରୁ ଅଛି ନା ଘରେ ଆଉ ସେଠି ଆଉ ସେମାନେ ଏତେ ବି ଦେଖୁନଥିବେ କରୁଥିବେ ଖାଲି କ
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇଛୁ ନା ଯାଇନୁ?
ନା ମୁଁ ଏବେ ତ ଗୋଟେ ଯାଇପାରିନି ଆଉ ଆଗରୁ ଯାଇଥିଲି ଏଇ ଏ ଜାନୁଆରୀ ରେ ଯାଇଥିଲି ଜାନୁଆରୀ, ଫେବୃୟାରୀ, ମାର୍ଚ୍ଚ ରେ ଆସିଲି ଆଉ। ଦି ମାସ ଯାଇଥିଲି ମୋ ହଜବେଣ୍ଡଙ୍କ ପାଖକୁ ଯାଇଥିଲି ଆଉ।
କୋଉଠି କି?
ଭାଇଯାକ ଯାଇଥିଲି।
ଓହୋ ଏଇଠି ତ ବହୁତ ବୁଲାବୁଲି କରିକି ଆସିୁଥିବେ ଶାଢୀଆଡେ।
ହଁ ସେଇ ପାଖାପାଖି ଯାହା ସବୁ ଥିଲା ଜାଗା। ସେରା ସବୁ ଯାଇକି ବୁଲାବୁଲି କରିଥିଲୁ ଆଉ।
ଓହୋ। ଆଉ ପୁରୀ ଯାଇଥିଲ ନା ନାଇଁ?
ହଁ ପୁରୀ ଯାଇଥିଲି ସେ ଆମ ଫାଷ୍ଟ ଆନିଭର୍ସରୀରେ ଯାଇଥିଲୁ ପୁରୀ। ଆଉ ତାପରେ ଆଉ ଯାଇପାରିଲୁନି ସେକେଣ୍ଡ ଆନିଭର୍ସରୀରେ ଯିବୁ ବୋଲି ଭାବିଥିଲୁ। ଆଉ ଯାଇ ହେଲାନି ସେମିତି କିଛି କାମ ପଡିଗଲା ଘରେ ତ ଆଉ ଯାଇ ହେଲାନି ହ ପିଲ ଯାଇ ତାଙ୍କର ସାଙ୍ଗଙ୍କର ମ୍ୟାରେଜ ଥିଲା ଆଉ ଯାଇ ହେଲାନି
ଆଚ୍ଛା
ହଁ
ହୁଁ
ଆଉ ଯାଇପାରନି ଆଉ କୁଆଡେ ଯାଇ ହଉନି ସେ ବି ସେଡ ଅଛନ୍ତି ମୁଁ ଆଉ ଯ କୁଆଡ଼େ ଯିବି
ଏକୁଟିଆ କଆରେ ଯିବେ ହଜବେଣ୍ଡ ନାହାନ୍ତି
ହଁ ତର ଏକୁଟିଆ କୁଆଡେ ଗଲେ ବି ଏ ଭଲ ଲାଗିବନି କୋଟେ ଏକୁଟିଆ ଯିବ ତାପରେ
ଆଚ୍ଛା ଭାଇ କଣ କରୁଛନ୍ତି ଭାଇଯାକ ନା ଅଛନ୍ତି କମ୍ପାନୀରେ
ହଁ ସେ ଅଛନ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅଛନ୍ତି
ହଁ
କଣ କହିଲ ହ୍ୟାଲୋ
ଇଞ୍ଜିିୟରିଅର ହାଇଦରାବାଦ ହଲୋ
ହଁ ହଁ
ଆଜ୍ଞା ଭାବଜ ଶୁଭୁଛି ତମ କଥା ଶୁଭୁଛି ଶୁଭୁଛି ତ
କଣ କହିଲ ହଁ
ଡ ବି ଅଛନ୍ତି ମୋ ଡ ବି ଅଛନ୍ତି ଇଲେଟ୍ରାଲ ଇଜିନିୟର ଇଞ୍ଜିନିୟରିଂ କରୁଛନ୍ତି ଯୋଉ ଅଛନ୍ତି ଏଠି ହାଇଦ୍ରାବାଦ ରେ
ଓହୋ ହଁ ଇଏ ଫାଷ୍ଟ ହାଇଦ୍ରାବାଦ ରେ ଥିଲେ ତାପରେ ଜାମ୍ମୁ ରେ ଥିଲେ ତାପରେ ଏବେ ଅଛନ୍ତି ସେଇଠି ଆଉ
ଓହୋ
ହୁଁ ମ୍ୟାରେଜ ପରେ ଏଇଠି ରହିଛନ୍ତି ଆଗରୁ ଥିଲେ ଜାମ୍ମୁ ରେ ତା ବୁର୍ବୁର ବି ହା ହାଇଦ୍ରାବାଦ ରେ ଥିଲେ ତାପରେ ଅଲଗା ମଣିପୁର ଫଣିପୁର ସେପଟେ ସେଇଠି ଥିଲା ହଁ ମୁ ସବୁ ଗଲେ ନା ମାନେ ଯାଇଥିଲେ ଆଉ ଗଲେନି ସେ ଅ ରହିଗଲେ ଭଲ ହେଇଛି ତାପରେ ଯୋଉ ସବୁ ଯୋଉ ଭଳିଆ ଇନସିଡେଣ୍ଟ ହଉଚି ଜାମୁ ରେ।
ହଁ ହଁ ସେଇଥିପାଇଁ ତ ଗଲିନି।
ହଁ। ବହୁ ତାଙ୍କ ଆସିଲା ପରେ ମାନେ ବହୁତ ହେଇଚି ଇନସ ଡେଣ୍ଟ ସେଠି। ମୁଁ କହିଲ ଭଲ ହେଇଚି ନହେଲେ ଆମେ ମାନେ ଏଠି ବୋହୁତ ତୁ ମାନେ ଟେନସନ ରେ ଥାଆନ୍ତୁ।
ହଁ।
ଆଜ୍ଞା ଆପଣ ଭଉଜ କଣ ପଢାପଢି କରିଚନ୍ତି?
ମୁଁ ଗ୍ରାଜୁଏସନ କରିଚି।
ଓ।
ହଁ।
ହ
ହଁ କଣ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ମମି ଆଉ ମୋ ଭାଇ।
ହୁଁ ହୁଁ ଆଉ ରଜରେ କୁଆଡେ ସବୁ ବୁଲାବୁଲି କଲ?
ଗାଁରେ ପା ତିନି ଦିନ ପୁରା ବର୍ଷା ହେଲା। ପ୍ଲାନିଂ ଥିଲା ବ ର୍ଷା ହେଲା ଆଉ ଯାଇ ହେଲାନି। ତାପରେ ଆମର ସେକେଣ୍ଡ ସେମିଷ୍ଟାର ସେମିଷ୍ଟାର ଷ୍ଟାର୍ଟ ହେଇଏଯିବ ବୋଲି
ହୁଁ।
ଏଇ ଲାଷ୍ଟ ରଜ ଦିନ ତ ପଳେଇ ଆସିଲ ଆଉ
ହଁ। ନାଇଁ ବର୍ଷା ତ ହଉଥିଲା ରଜରେ କିନ୍ତୁ ଖରା ବି ବହୁତ ଜୋର ହଉଥିଲା ଗରମ ବହୁତ ଜୋର ହଉଥିଲା।
ହଁ ମଝି ରଜଟା ଦିନ ଟିକେ ଖରା ହେଲା କିନ୍ତୁ ଫାଷ୍ଟ ରଦ ଦିନ ଆଉ ଲାଷ୍ଟ ରଦ ଦିନ ବହୁତ ବର୍ଷା ହେଲା ବହୁତ।
ହୁଁ ନାଇଁ ଆମ ଏପଟେ ବର୍ଷା ହେଇକି ବି ବହୁତ ମାନେ ଖରା ହେଇକି ମାନେ ଗରମ ତ ବହୁତ ଜୋରେ ହଉଥିଲା।
ହଁ ଏମିତି ବର୍ଷା ଉଠଉଛି ହେଲେ ହଉନି ଯେ ସେଇଟା ବେଶୀ ଗରମ ଲାଗୁଚି।
ହୁଁ।
ଆଉ ସିଆଡେ ବର୍ଷା ହଉଚି ନା ନା ହଉନି ଇଆଡେ ହେଲାଣି।
ନା ନା ବର୍ଷା ଉଠେ। ଦି ଦିନ ହେଲାଣି ସେଇଭଳିଆ ବର୍ଷା ଉଠେଇକି ରହୁଚି କିନ୍ତୁ ହଉନି। ହଁ।
ଅହ। ଆଉ ତମକୁ କଣ ରୋଷେଇବାସ କରି ଆସିଚି?
ରୋଷେଇବାସ ସେମି ହେମିତି ଆସିଚି ଆଉ ଏତେ ବି କିଛି ଖାସ ଆସିନି। ନର୍ମାଲ
କଣ ମ ଏତେ ବର୍ଷ ହେଲା ବାହାଘର ହେଲାଣିି ତମର ଖାସ ଆସିନି।
ଏ ସେମିତି ନାଇଁ। କରେ ଆଉ ସେମିତି କଣ ପଚାରୁନ କଣ କୋଉ ବିଷୟରେ ମୁଁ କହିବି।
ଏ ଯେମିତି ଅ ପିଠାପଣା ବେଶିକାଲି ତ ଓଡ଼ିଆ ଘର ବୋହୁମାନଙ୍କୁ ଆଗ ତ ପିଠାପଣା କରିବାଟା ଆସିବା ଦରକାର ନା।
ହଁ ପିଠାପଣା। ପିଠା ପଣା ଆମର ଏତେ କେହି କର ମାନେ ହଉନି ଏତେ ମୁଁ ବି ଏତେ ଶିଖିନି ପିଠାପଣା। ସେ ଚକୁଳି ବା ତ ମ ମତେ ଆଉ କିଛି ଆସିନି ମାନେ ଆସିିନି ମାନେ ଆସିନି ଆ ଆସିନି ବୋଲି ନୁହେଁ ଆସିବ କରିନୁ କେବେ ଆଉ। ଏଇଟା ବି ଶୁଣ ଆମର ସେଠି ବାପ ଘରେ ପ ବୋଉ ହେରିକା ଅଛନ୍ତି। ଆ ବଡ ମା ହେରିକା ଅଛନ୍ତି ସେମାନେ କରନ୍ତି ତ ଆମେ କେବେ କରିନୁ ଘରେ।
ଓହୋ ନାଇଁ ମତେ ଆମର
ହୁଁ।
ଶାଶୁ ଘରେ କଣ କେହି କହୁ ନାହାନ୍ତି କରିବା ପାଇଁ।
ନା ଶାଶୁଘରେ ଏତେ ପିଠାପଣା ଏତେ ଇଏ ନାହିଁ ବରା ଫରା ହଁ ଛାଣିଦେବି। ଏ ଛଣାଛଣି କରିଦେବି କିନ୍ତୁ ସେଇ କୋଉଠି ସିଷ୍ଟମଟା ମୋର ଟିକେ ମୁଁ କରିନେବି। ଗଢ଼ିବି କିନ୍ତୁ ସେଇ ଯୋଉ ଜନ୍ତନ୍ତିନା
ଯ ହଁ ହଁ ଭାଉଜ ମୁଁ ରଖୁଛି ଆଉ ପରେ
ହଁ ହଁ।
ଆରେ।
ହ ହଉ କରିବ ପରେ।